ହନ୍ତୁ ନମସ୍
ଆଜ୍ଞା ବନ୍ଧୁ ନମସ୍କାର କଣ କରୁଛନ୍ତି ବନ୍ଧୁ?
ବନ୍ଧୁ ଟିକେ ଆସିଛି ବାହାରକୁ ବୁଲିବା ପାଇଁ ଆଉ।
ଆଜ୍ଞା ବନ୍ଧୁ। ଆଉ ବନ୍ଧୁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ବନ୍ଧୁ?
ହଁ ବନ୍ଧୁ ସମସ୍ତେ ନିହାତି ଭଲ ଅଛନ୍ତି।
ଆଜ୍ଞା ବନ୍ଧୁ ଆପଣଙ୍କର କିଛି କାମ ଥିଲା ନା କଣ ବାହାରେ?
ବନ୍ଧୁ ହଁ ଟିକେ ବୁଲିବାକୁ ଆସିଥିଲି ସାଙ୍ଗ ମାନଙ୍କ ସହିତ ଆଉ।
ଆଜ୍ଞା ଆ ବନ୍ଧୁ ଆଉ ଆପଣଙ୍କ ଖବର କଣ ହେଲା?
ହଁ ବନ୍ଧୁ ଆମର ସବୁ ଭଲ ଆପଣଙ୍କର ବନ୍ଧୁ?
ଆଜ୍ଞା ଆଜ୍ଞା ଭଲ ରୁହନ୍ତୁ ଭଗବାନଙ୍କ କୃପରୁ ସମସ୍ତେ ଭଲ ଅ
ଆଉ ବନ୍ଧୁ ଦେହ ପାହା କେମିତି ଅଛି?
ଆଜ୍ଞା ବନ୍ଧୁ ଆମ ଦେହ ଭଲ ଅଛି ବହୁତ ଭଲ ଅଛି।
ହଁ।
ହ ହ ଆଜ୍ଞା।
ସବୁ ସକୁଶଳରେ ରହିଲେ ଆମେ ଭଲ। ଆମେ ଭଗବାନଙ୍କୁ ଡାକୁଛୁ ଭଗବାନ ସମସ୍ତଙ୍କୁ ସକୁଶଳ ରଖନ୍ତୁ।
ଆଜ୍ଞା ବନ୍ଧୁ ଆପଣଙ୍କ ଦେହ ଭଲ ଅଛି ନା?
ହଁ ବନ୍ଧୁ ପୁରା ଭଲ ଅଛି।
ହଁ ଆଜ୍ଞା ବନ୍ଧୁ କଣ କହୁଥିଲି କି ଜାଣିଚନ୍ତି ବନ୍ଧୁ ଗୋଟେ କଥା।
ହଁ କୁହନ୍ତୁ ବନ୍ଧୁ?
ଆମେ ବନ୍ଧୁ ଆମ ନୂଆ ଗ୍ରାମ ପାଖରେ ଆଉ ଗୋଟେ ଗ୍ରାମ ଅଛି। ଆମ ନଦୀ ସେପଟକୁ ଗୋଟେ ଗା-ଗ୍ରାମ ଅଛି ତ ସେଠି କଣ ହେଇଚି ନା ବନ୍ଧୁ। ଗୋଟେ ଝିଅର ବାହାଘର ପାଇଁ ତାଙ୍କ ବାପା ମା ସୁନା ଫୁନା ରଖିଥିଲେ ବନ୍ଧୁ। ବୁଝିଲେ ତ ସିଏ ଘରେ ସେଦିନ ଅ କେବଳ ତାଙ୍କ ମାନେ ଉଁ ଯୋଉ ଯୋଉ ଝିଅଙ୍କର ବାହାଘର ହବ ତାଙ୍କ ଭାଇ ନଥିଲେ ସେ କାମରେ ଯାଇଥିଲେ ଦୂର ଜାଗାକୁ ତାଙ୍କ ବାପା ବି ଯାଇଥିଲେ। ତ ସେଦିନ ଥି ହୁଁ ସେ ଯୋଉ ଯିଏ ବାହାହେବେ ଯିଏ ଝିଅ ଜଣେ ଆଉ ତାଙ୍କ ମାଆ ସେ କଣ ହେଇଚି ନା ବନ୍ଧୁ ଆମ ଏପଟରେ ଏତେ ଚୋର ଆପଣ ତ ଜାଣିଚନ୍ତି ମୁଁ କହିଥିଲି ଆପଣଙ୍କୁ କେତେ ଚୋର ଆସୁ ତ ସେଇ ସିଏ କଣ କରୁଛନ୍ତି ନା ବନ୍ଧୁ ଜାଣିଛନ୍ତି ସେ ତାଙ୍କ ଘରକୁ ପଶିକି ସିଏ ପୁଣି ମାନେ କାହିଁ ନା ସେ ମାନେ ସେ ଜାଣିଚନ୍ତି ନା ଚୋର ଫୋର ବୁଲୁଚନ୍ତି। ସେ ଗହଣା ଫହଣା ରକହିଚନ୍ତି ସେଥିଲାଗୀ ସେମାନେ ଘରେ ତାଲା ପକେଇ ଦେଇଥିଲେ ମାନେ ତାଙ୍କର ଯୋଉ ମାନେ ତାଙ୍କ କବାଟରେ ତ ସିଏ କଣ କରିଚନ୍ତି ନା ସେ ଯୋଉ ଚୋର କବାଟ ଭାଙ୍ଗିକି ଭାଙ୍ଗିକି ଯାଇଚନ୍ତି ଭିତରକୁ ଯାଇଁକି ସେଠୀ ଯୋଉ ମାନେ ଆଛନ୍ତି ଯୋଉ ସେ ଦିଦି ଜଣେ ଯିଏ ଅଛନ୍ତି। ତାଙ୍କୁ ଆଉ ତାଙ୍କ ମାଙ୍କୁ ମାରିଚନ୍ତି ମାରିକି ତାଙ୍କ ସବୁ ସୁନା ଗହଣା ଆଉ ଯାହାବି ଏ ଟଙ୍କା ଥିଲା ତାକୁ ସବୁ ନେଇକି ପଳେଇ ଚନ୍ତି କଣ।
ଆଉ ବନ୍ଧୁ ସିଏ ଠାସକୁରିଆ ସବୁ ଆଉ। ବନ୍ଧୁ ସେ ଠାସକୁରିଆ ସବୁ। ମାନେ ଦେଖିଥିବେ ଲୋକ ନଥିବେ ସେଥିପାଇଁ ପଳେଇଲେ ଆଉ।
ନିଶ୍ଚିନ୍ତ ଵନ୍ଧୁ ନହେଲେ କେହି ବି ଜାଣିପାରନ୍ତେନି କି ସିଏ କୋଉଠି ସେ ପୁଣି ସେ ଚୋର ଜାଣିଚନ୍ତି ବନ୍ଧୁ ମାନେ ତାଙ୍କର ତିନିଟା ରୋହୁଥିଲା। ସିଏ ବ ମାନେ ଚୋର କଣ ଠିକ୍ ସେଇ ରୁମ କୁ ଗଲା ଯୋଉ ରୁମରେ ଥୁଆ ହେଇଥିଲା ସେ ଜିନିଷ ପତ୍ର କା
ବନ୍ଧୁ ସେ ସବୁବେଳେ ନଜର ରଖିଥିବେ କି ତାଙ୍କ ପାଖର ଲୋକ ତାଙ୍କୁ ନଦେଇ ଥିବେ କତ ର ଇଏ।
ଆଜ୍ଞା ବନ୍ଧୁ ଆଜ୍ଞା ପୁଣି ଜାଣିଚନ୍ତି ବନ୍ଧୁ ସେ ଝିଅ ତାର ବାହାଘର ଆଉ ପନ୍ଦର ଦିଇନ ପରେ ହବ।
ହଁ ବନ୍ଧୁ କଣ କରିବା ସବୁ ତ ଏବେ ଚୋରି ଚାରି ହଉଛି ଲୋକ ଖରାପ ହେଇ ଗଲେଣି ଆଉ। କିଛି କାମ ଯିଏ କରୁନାହାନ୍ତି କିଛି ମିଳୁନି ସେ ଚୋର ରକାାୟତ ହେଇକି ବୁଲୁଚନ୍ତି ଆଉ।
କିନ୍ତୁ ବନ୍ଧୁ ଏଇଟା କଣ ଭଲ କି ଭଗବାନ ଆମକୁ ହାତ ଗୋଡ ଦେଇଚନ୍ତି ଆମେ କଣ ପାଇଁ ଭଲ କାମରେ
ସେଇ ଭଗବାନ ସବୁ ବୁଝିବେ କାରଣ ଭଗବାନ ସମସ୍ତଙ୍କୁ ଭଲ କରିଚନ୍ତି। ଖରାପ ବି କରିବେ କାରଣ ତାଙ୍କର ଯଦି ଜିଆର ନେଇଯାଇଚନ୍ତି।
ନାଇଁ ବନ୍ଧୁ ଏଇଟା ଭୁଲ ଭଗବାନ ସମସ୍ତଙ୍କୁ ଭଲ କରି ପଠେଇଛନ୍ତି କିନ୍ତୁ ଆମେ ଯୋଉ ମୁଁ ମୋହ ମାୟା ସଂସରେ ରହିଯାଆନ୍ତିନି ଜଣେ ଜଣେ ଏଇଭଳିଆ ହେଇଯାଆନ୍ତି ସେଇଭଳିଆ ଆଜ୍ଞା ଏଇଟା ତ ମାନେ ବନ୍ଧୁ ପୁରା ସତ କଥା କର୍ମର ଫଳ ଆପଣ ଯୋଉଟା କହିଲେ।
ଆାର ଜନ୍ମରେ କିଏ କା ଭାଇଥିଲା ଏଜନ୍ମରେ ସେଥିପାଇଁ ସେ ସେଇଆ ହୋଉଚି।
ହଁ
ଆଉ ଭଗବାନ୍ ବନ୍ଧୁ ଭଲ କର୍ମ କରିଥିଲେ ବୋଲି ମଣିଷ ଜୀବନ ଦେଲେ। ଆଉ ବନ୍ଧୁ ଦେବେନି ମଣିଷ୍
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ବନ୍ଧୁ କଁ କହିବା ଲୋକ ତ ଖରାପ ହେଇଗଲେଣି ଆଉ।
ଆଜ୍ଞା ହନ୍ତୁ କଣ କରିପାରିବା ଆମେ ବି ଆଉ କଣ କର
ହଁ ତାଙ୍କୁ ଆମେ ବୁଝେଇଲେ କଣ କରିପାରିବା?
ଆଉ ବନ୍ଧୁ ଆଉ ଗୋଟେ କଥା ଜାଣିଛନ୍ତି ଆପଣ?
ନା ବନ୍ଧୁ କୁହନ୍ତୁ ଆପଣ କଣ କହିବେ।
ବନ୍ଧୁ ଅଁ ଆଉ ମୋ ମା ଯାଇନଥିଲେ ଯୋଉ ଜାଗାକୁ ଗୋଟେ ଜାଗାକୁ ସ୍ଥାନ ପୁଣି ଯୋଉଠି ଚାକିରି କରିଛନ୍ତି।
ହଁ ବନ୍ଧୁ।
ମୋ ଅ ମା ଆସିବେ ମାନେ ନେ ନାଇଁ ଇଏ ଦଶ ଦିନ୍ ପନ୍ଦର ଦିନ୍ ପରେ ଆସିବେ ପନ୍ଦର ଦିନ୍ ପରେ ଆସିବେ। ଆଜକୁ ନାଇଁ ପନ୍ଦର ଦିନ୍ ବି ନୁହେଁ ମାନେ ଆ କି ହଉ ଦଶ ଦିନ୍ ଆଜ୍ଞା ବନ୍ଧୁ ଦଶ ଦିନ୍ ପରେ ଆସିବେ ମା। ତସ୍ ମା ପୁରା ଗୋଟେ ମାସ୍ ରହିବେ ମା।
ଓହୋ ବନ୍ଧୁ ଗୋଟେ କଥା କହିବି ଯାହା ପା ପାଖରେ ମା ଥିବ ତାର ମୂଲ୍ୟ ତାକୁ ହିଁ ଜଣା ପଡ଼େ। ଆଉ ଯଦି ମା ସେଇ ମା ଦୂରେଇଯାଏ ଆଉ ସେଇ ଯୋଉ କଷ୍ଟଟା ହୁଏ ସେଇଟା ମନର ନିଜ ମନରେ ହୁଏ। ସେଇଟା କାହାକୁ ବି ଆମେ କହିପାରୁନା। ମୋ ମା ବି ନାହାନ୍ତି ମୋ ପାଖରେ ସେ ଦିଦିଙ୍କ ପାଖକୁ ପଳେଇଚନ୍ତି।
ଆଜ୍ଞା ଆଜ୍ଞା।
ଟ ଅଛି ତ ତାଙ୍କୁ ହଇରାଣ କରୁଛି ମୋ ଦିଦିଙ୍କୁ ସେଥିପାଇଁ ମା ସେଠି ରହୁଛନ୍ତି।
ଆଜ୍ଞା ଆଜ୍ଞା। କି ଆପଣଙ୍କର ଆଜ୍ଞା ଆପଣଙ୍କର ଦିଦି ଆଉ ଆପଣଙ୍କ ଭଣଜା ଭଲ ଅଛନ୍ତି ନା ବନ୍ଧୁ?
ହଁ ବନ୍ଧୁ ସବୁ ସକୁସଳ ଅଛନ୍ତି ସବୁ ଭଲରେ ଅଛନ୍ତି ସେଇ ଭଗବାନଙ୍କର ସବୁ ଦୟା ଏଇ। ଚ୍ଛା ଆଉ ଆମ ପ୍ରତି ଭଲ କୃପା ଅଛି ସେଥିପାଇଁ।
ହଁ ବନ୍ଧୁ ଆପଣ କଣ କରିବା ବନ୍ଧୁ ଏଇସ୍
ଆଉ ବନ୍ଧୁ ଆପଣ ଭଲ ତ ସବୁ ଆପଣଙ୍କର?
ଆଜ୍ଞା ଆଁ
ବନ୍ଧୁ ଆପଣ କହୁଥିଲେ ଯୋଉ ଜୋତା ଆଣିବାକୁ ଆଣିଲେଣି ବନ୍ଧୁ?
ଆଜ୍ଞା ବନ୍ଧୁ ଯାଇଥିଲି ଯାଇଥିଲୁ ହଁ ବଜାର ଯାଇଥିଲୁ। ମଝିରେ ନୂତନ ପୋଷାକ ଆଣିବା ପାଇଁ ରଜ ପାଇଁ।
ଓହୋ ବନ୍ଧୁ ଆପଣ ଆଣିସାରିଲେଣି ନୂତନ ପୋଷାକ?
ଆଜ୍ଞା ବନ୍ଧୁ ଆଜ୍। ନେଇ ଆସିଥିଲି ସେ ଖାୟା ସମୟରେ ନେଇ ଆସିଥିଲୁ ଆମର ଏ ଯୋ
ଆଉ କୋଉ ଜୋତା ଆଣିଥିଲେ ବନ୍ଧୁ?
ବନ୍ଧୁ ଆଣିଥିଲୁ ଅ ଅମ୍ ଏମିତି ଘର ଗୋ ପିନ୍ଧା ଗୋଟେ ଜୋତା ଆଣିଥିଲୁ ଆଉ ବାହାରକୁ ପିନ୍ଧିକି ଯିବା ପାଇଁ ଗୋଟେ ଜୋତା ଆଣିଥିଲୁ ବନ୍
ଓହୋ ବନ୍ଧୁ ଆପଣ ଆଣି ସାଇଲେଣି ଆଉ ମୁଁ ପୋଷାକ ନୂଆ ଆଣିବି ଆଉ କାଲି। କି ଆଉ।
ଆଜ୍ଞା ବନ୍ଧୁ ଆପଣ ନେଇ ଆସନ୍ତୁ ନେଇ ଆସିବେ କାଲି ଆଉ। ଆଉ ବନ୍ ଇ ଆଉ ବନ୍ଧୁ ଏବେ ମାନେ ସବୁ ଜିନିଷ ର ବହୁତ ରେଟ୍ ହେଇଗଲାଣି।
ବନ୍ଧୁ କଲ୍ କରିବେ ଆସ୍
ହଁ ଆମେ ବି ତାକୁ ଆଉ କଣ କରିପାରିବା ବନ୍ଧୁ।
ସେମାନେ ତ ଯାହା । ବିକିଲେ ଆମେ ସେୟା ଆଣିଲେ ଆମେ ଆଉ କଣ ଜାଣିଛନ୍ତି ତା ବିଷୟରେ।
ନିଶ୍ଚୟ ।
ଆମକୁ ପାଠ ପଢିଲେ ବି ଆମେ କଣ ବିକ୍ରି ର ରେଟ୍ ଜାଣିଥିବା ନା କଣ ଜାଣିଥିବା ସିଏ ଯାହା ଦେଲେ ଆମକୁ ସେଇ ଥିରେ ଆମେ କିଣିବା।
ଆଜ୍ଞା।
କିଛି ଟକା ଟଙ୍କା କାଟିିକି।
ଆଜ୍ଞା ଯୋଉଟା ବି ଆପଣ କହିବେ ଠିକ୍ କଥା ଟାଏ।
ସବୁ ଭଲ ଅଛନ୍ତି ତ ଆପଣଙ୍କ ଘରେ?
ଆଜ୍ଞା ଆଜ୍ଞା ବନ୍ଧୁ ବନ୍ଧୁ ଆପଣଙ୍କର କିଏ ଚିହ୍ନା? ଆଜ୍ଞା ବନ୍ଧୁ ଭଗବାନଙ୍କ କୃପାରୁ-କୃପାରୁ ସବୁ ଭଲ ଅଛି। ବନ୍ଧୁ ଆପଣଙ୍କ ଜେଜେମାଙ୍କ ଦେହ ଭଲ ଅଛି ନା?
ହଁ ବନ୍ଧୁ ଆମ ଜେଜେମା ଭଲ ଅଛନ୍ତି। ଆଉ ଆପଣଙ୍କ ଜେଜେମା?
ଆଜ୍ଞା-ଆଜ୍ଞା ବନ୍ଧୁ ଆମ
ଆପଣଙ୍କ ଜେଜେମାଙ୍କର ଦେହ ଭଲ ନଥିଲା ମଝିରେ ପଡିଯାଇଥିଲେ ଜେଜେମା ଭଲ ଅଛି?
ଆଜ୍ଞା-ଆଜ୍ଞା ସେ କଣ ହେଇଛି ନା ବନ୍ଧୁ ସିଏ ମାନେ ଉଁ। ବୃଦ୍ଧା ହେଇଗଲେଣି ନା ବୟସ ତାଙ୍କର ବୋହୁତ ହେଇଗଲାଣି। ତ ସେଥିଲାଗି ସିଏ ତାଙ୍କର ତାଙ୍କୁ କେତେଥର କୁହାହୋଉଚି କି ମାନେ ତା ତାଙ୍କର ଅଛି ଗୋଟେ ଏଠିକି ସମୟ ଆସି ଟଇଲେଟ୍ ଫଇଲେଟ୍ ଯାଇପାରିବେ ନା ଯୋଉ ପରିକ୍ଷା ଯାଇପାରିବ। ତ କିନ୍ତୁ ସିଏ ସେଥିପାଇଁ ଯାଉନାହାନ୍ତି ତ ସେଥିଲାଗି ସିଏ ଫୁଣି ତାଙ୍କର ଜି ପିଇ ସାରିକି ବାଥରୁମ୍ କୁ ଗଲେ ବାଥରୁମ୍ କୁ ଗଲେ। ବୟସ ହେଇଗଲାଣି ସେ ଠିକ୍ ସେ ଚାଲି ପାରୁନାହାନ୍ତି ଦେହ ବି
ଆଉ ବନ୍ଧୁ କଣ କହିବା କଣ କରିବା ସେ ବୁଢା ବୁଢୀ ହେଲେଣି ଭଲ ଖାଦ୍ୟ ଖାଇଛନ୍ତି ବୋଲି ଚାଲିଛନ୍ତି ଆମେ ସେତିକି ଦିନ ବି ବଞ୍ଚିବାନି ଆମେ ତ ରାସାୟନିକ ପଦା ତ ପଡୁଛି ଯୋଉଟା ଖାଉଛନ୍ତିୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ବନ୍ଧୁ ଆମେ
ଖାଦ୍ୟ ଖାଇଛନ୍ତି ବୋଲି ତିଷ୍ଟିଛନ୍ତି ଏତେ ଦିନ।
ଆଜ୍ଞା ଆଜ୍ଞା ବନ୍ଧୁ ଆପଣ ବନ୍ଧୁ ବିଶ୍ଵାସ କରିବେନି ଯେବେ ଯେତେବେଳେ ମୋ ଜେଜେ ଥିଲେ ସିଏ ମାନେ ମାନେ ସିଏ ମୋସ୍ ମାନେ କଣ କହିଲ ବୋହୁତ୍ ପନିପରିବା ବୋହୁତ୍ ମାନେ ଛଅ ମାଂସ ବୋହୁତ୍ ଖାଇଯାନ୍ତି ହେଲା। କଞ୍ଜୁସୁ ସି ସେତେବେଳେ ଯାହା ବି ଖାଇଛନ୍ତି ବିନା ତେଲ ମସଲରେ ଖାଇଛନ୍ତି। ସେଥିରେ ତେଲ ମସଲା ଏତେ ପଡେନି ତ ସିଏ ମାନେ ଯେତେବେଳେ ତାଙ୍କ ଅ ଦେହାନ୍ତ ଟାଇମ୍ ରେ ବନ୍ଧୁ ଆ ସିଏ ମାନେ ଉଁ ତାଙ୍କୁ ଆମ ସେଠୁ ଯେତେବେଳେ ବି ତାଙ୍କୁ ଉଠେଇ ପାରିବେନି ତିନି ଚାରି ଜଣ ଲୋକ ମିଶି କି ମାନେ ଦି ଜଣ ଲୋକ ମିଶି କି ଉଠେଇ ପାରିବେନି ତାଙ୍କୁ ପଠିବା ପାଇଁ ମିନିମମ୍ ଦରକାର ତିନି ଚାରି ଜଣ ଲୋକ ଦରକାର।
ଆଜ୍ଞା। ଆଉ ବନ୍ଧୁ ଏବେ ସବୁ ଅଛି ତ ଭଲ? ଜେଜେମାଙ୍କର ଦେହ ଓ ହୋ ଜେଜେ। ତ ଯାଏ ନାହାନ୍ତି ଆଉ ଜେଜେମାଙ୍କୁ କଷ୍ଟ ହଉଥିବ ସେ ଜାଣିପାରୁଥିବେ ତାଙ୍କ। ଯିବାର କଷ୍ଟ ଭୋଗୀ କଣ କରିବା।
କଗ ଦେହାନ୍ତ ପରେ ପରେ ହିଁ ଜେଜେମା ପୁରା ଭାଙ୍ଗିଯିବେ।
ହଁ ଭାଙ୍ଗି ଯିବେ। ଯେମିତିୟା ହୃଦୟ ବିନା ଜୀବନ ଅଧୁରା।
ଆଜ୍ଞା ଆଜ୍ଞା।
ସେଇଭଳିଆ ସ୍ତ୍ରୀ ବିନା ସ୍ଵାମୀ ଅଧୁରା ସ୍ଵାମୀ ବିନା ସ୍ତ୍ରୀ ଅଧୁରା।
ଆଜ୍ଞା।
କଣ କରିବା ସିଏ ଦୁଇଟା ଜୀବନ ଦୁଇଙ୍କର। ସୁଦ୍ରା ଜଣେ ଛାଡି ଚାଲିଗଲେ ଆଉ ଜଣକୁ କଷ୍ଟ ନିହାତି ହବ ହି ହବ।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ଆପଣ ଯୋଉଟା କହିଛନ୍ତି ସେଇଟା ବହୁ ପୁରା ସତ କଥା ହେଇଯାଉଛି।
ଏମିତିଆ ବିଶ୍ଵାସ ଭାଙ୍ଗିଦେଲେ ଆଉ କାହା ଉପରେ ବିଶ୍ଵାସ ଆସେନା ସେଭଳିଆ। ଜଣେ ଚାଲିଗଲେ ଆଉ ଜଣଙ୍କର ବିଶ୍ଵାସ ଆଉ କାହା ପ୍ରତି ନଥାଏ।
ନିଶ୍ଚିନ୍ତ ନିଶ୍ଚିନ୍ତ ହୋଉ ବନ୍ଧୁ ମୁଁ ରଖୁଛି ଆପଣଙ୍କୁ। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆପଣ ଜାଣନ୍ତୁ ଆପଣ ଯିବାର ଥିଲା। କୁଡେ ଆଜ୍ଞା ନିଶ୍ଚିନ୍ତ ଆଜ୍ଞା।
ବନ୍ଧୁ ପ୍ରଣାମ ରଖୁଛି ବନ୍ଧୁ ଆଜ୍ଞା।